ହଁ କଣ କରୁଛନ୍ତି?
ଏଇ ବସିଚି ଆଉ।
ଆଚ୍ଛା। ଆ ଚାଟ୍ କେବେ ବନେଇଥିଲ କି? ମତେ ଆଜି ବନେଇବାର ଅଛି ତ, ମତେ କାହି ରେସିପି ଟା ସେତ ମୁଁ ଜାଣିପାରୁନି। ଟୁଵରୁ।
ଆଛା ହଁ ବନେଇଛି, ମ ମୋ ହଜବେଣ୍ଡକୁ ତ ବହୁତ ପସନ୍ଦ ଚାଟ୍। କହିବେ ବାହାର ଅପେକ୍ଷା ତମେ ହିଁ କର ବହୁତ ପସନ୍ଦ, ମାନେ ବାହାରେ କଣ ଗୋଟେ ପ୍ଲେଟ ଏବେ ଚାଳିଶ ଟଙ୍କା ହେଇଗଲାଣି। ଆଗରୁ ତିରିଶ ଟଙ୍କାରେ ଦେଇଦଉଥିଲେ ଏବେ ଚାଳିଶ ଟଙ୍କା ଯୋଉ ଗ୍ୟାସ୍ ରେଟ ଯୋଉ ବଢିଲା। ଏବେ ଆଉ ଫୁଲ ହାପ ଆଉ ନାହିଁ, ଗୋଟେ ପ୍ଲେଟ ନିଅ ଚାଳିଶ ଟଙ୍କା ତ ସେ କହିବେ ଯେ ନାଇଁ ବାହାର ଅପେକ୍ଷା ଘରେ ହିଁ କହିବ କାରଣ ମୋ ଛୋଟ ଛୁଆଟା ନା ଛୁଆଟେ। ସିଏ ବି ଖାଇବ ତ ବାହାରୁ ତ ମୁଁ ତାକୁ କିଛି ଏତେ ଦିଏନି ତ ମୁଁ ସବୁ କିଛି ଘରେ ହିଁ ଟ୍ରାଏ କରେ। ତ ମଟର ତମେ ସିଝେଇକି ବତୁ୍ରେଇକି ରଖିଦେଇଥିବ। ତ ପାଞ୍ଚ ଛଅ ଘଣ୍ଟା ବତୁରାଇ ଦେଲେ ସେ ଭଲ ଫୁଲ୍ ଯାଇତିବ ଗୋଟେ ସିଟି ମାରିକି ତମେ କାଢିଦବ। ଆଳୁ ବି ତା ଦେହରେ ପକେଇଦବ ଯେତିକି ଦରକାର ପକେଇବା କଥା। ଯଦି ତମେ ଆଳୁ ବେଶୀ କରିବାକୁ ଚାହିଁବ ତ ଆଳୁ ବେଶୀ ପକେଇବ ନହେଲେ ମେନ୍ ତ ଆଳୁ ବେଶୀ ପଡେ଼ ମଟର କମ‌ ପଡେ଼। ଯଦି ତମେ ମଟର ଅଧିକ କରି ଆଳୁ ଟିକେ କମ କରିବାକୁ ଚାହିଁବ ତ ସେଟା ବି କରିପାରିବ। ତ ତାକୁ ସିଜେଇକି ରଖିଦବ। ତେଲରେ ତେଲ ଟିକେ ଦେଇଦବ ସେଥିରେ ଟିକେ ପଞ୍ଚ ଫୁଟଣ ହଉକି ଜିରା ଟିକେ ପକେଇଦବ। ଆଉ ପିଆଜ ସବୁ ଟିକ ଟିକ କରି କାଟିକି ପକେଇଦବ ରସୁଣ ତ ଛେଚିକି ପକେଇବ। ସବୁ ଯୋଉ ମସଲା ଗ୍ରାଇଣ୍ଡିଙ୍ଗ କରି ପକାନ୍ତି ମୁଁ ତ ପକାଏନି, ମୁଁ ସେଥିରେ ଅଳ୍ପ ମସଲା ପକାଏ ତ ସେଥିପାଇଁ ଛେଚିକି ତାକୁ ପକ କେଇଦବ। ଆଉ ବିଟ୍ ଟିକେ ଭାଜି ହେଇଗଲା ପରେ ବିଟ୍ ଆପଣ ତାକୁ ଗ୍ରେଟ କରି ରଖିଥିବେ। କାରଣ ଚାଟୁ ଗା ନର୍ମାଲି ବିଟ୍ ର କଲର ଟା ବାହାରେ ନା ଆଉ ଆମର ଯେମିତି ନର୍ମାଲ ତର ଟେରି କଲ ଯେମିତି ସେମିତି ତ ହେଇନଥାଏ ଟିକେ କଳା କଳା ଟାଇପ୍ ର ଦେଖା ହଉଥିବ ଟିକେ ଭଲ ଲାଗେ। ଦେଖିବାକୁ ବି ସେଥିପାଇଁ ବିଟ୍ରିକ୍ରେଟ୍ କରିକି ପକେଇ ଦେବେ। ଟିକେ ଭାଜି ହେଇଗଲା ପରେ ସେଇଥିରେ ଟମାଟୋ ଦେଇଦେବେ। ଟମାଟୋ ହେଇଗଲା ପରେ ଇଏ ଚାଟ୍ ମସଲା। ଚାଟ୍ ମସଲା ତମେ ପରେ ପକେଇଲେ ଚଳିବ ନହଲେ ସେଇ ଟାଇମ ରେ ବି ପକେଇଲେ ବି ଚଳିବ। ଆଉ ଟିକେ ଚିକେନ ମସଲା ପକେଇଦ ସେ ଟିକେ ଭଲ କଷି ହେଲା ପରେ ଯୋଉ ମଟର ଆଉ ଆଳୁ ହଁ ଆଳୁ କୁ ଆଉ କ ସ ମାନେ ଏମିତି ହାତ ରେ ଚକଟିକି ପକେଇଦବ କାରଣ ଟିକେ ଗୋଟା ଗୋଟା ରହିଲେ ଦେଖିଥିବ ଚାଟ୍ ତ ନର୍ମାଲି ଟିକେ ଗୋଟା ଗୋଟା ଥାଏ ପୁରା ମାସ ନଥିବ ଆଳୁ ଗୁରାକ। ତ ମଟର ଟିକେ ମଟର ଝାର ତ ପକେଇ ତାକୁ ଭଲକି କଷିଲା ଟାଇପ୍ ର କରିଦେବେ ତା ଥିରେ ପାଣି ଦେଇ ଦେବେ ଟିକେ ବେଶୀ ପାଣି ଦେଇ ଦେବେ କାରଣ ମଟର ଆଳୁ ହେଇଛି ମାନେ ସେ ବହୁତ୍ ପାଣି ଟାଣିବ। ତ ବେଶୀ ପାଣି ଦେଇଦେବେ ଆଉ ଚାଟ୍ ମସଲା ଯେତେ ମାନେ ପକେଇବେ ସେତେ ଆହୁରି ଟେଷ୍ଟ ଲାଗିବ। ଏ ଟିକେ ଖଟା ଖଟା ଲାଗେ ନା।
ହଁ ହଁ।
ତ ତାଙ୍କୁ ଆପଣ ସେମିତି ଇଏ କରିକି ସେ ତରକାରୀ କରିଦେଏ ଧନିଆଁ ପତ୍ର ଟିକେ ପକେଇଦିଏ ଉପରୁ ନହେଲେ କସ୍ତୁରୀ ମେଥି ଯଦି କସିଲା ଟାଇମ୍ ରେ ପକେଇ ଦେଇଥିବେ ତ ଆହୁରି ବଢିଆ ଟେଷ୍ଟ ବାହାରେ। ତ ସେଇଟା ଇଏ କରିକି ଥୋଇଦେବେ ମୁଁ ଘରେ ପାମ୍ପୋଡ ବି ଛାଣେ। ଯୋଉ ମଇଦାକୁ ମଇଦାରେରେ ଟିକେ ଲୁଣ ଟିକେ କଳା ଜିରା ଟିକେ ଜୁଆଣି ପକେଇକି ତାକୁ ଚକଟିକି ରଖିଦେଇଥିବେ ଘୋଡେଇକି ତା ପରେ ଗୋଟେ ଅଧା କପ ଟା ଘୋଡେଇକି ପାଞ୍ଚ ଦଶ ମିନିଟ ରଖିଲେ ବି ଏ ନଅଫ ଟାଇ ନ ରଖିଲେ ବି ଚଳିବ କିଛି ନହିଁ ମୁଁ ତ ଯଦି ଟାଇମ୍ ନଥିବ ତ ମୁଁ ସେଇଟା ରଖେନି। ତାକୁ ଗୁଳା ଛୋଟ ଛୋଟ ଗୁଳା କରି ତାକୁ ଭଲକି ବେଲିକି ଯେତେ ପତଳା ବେଲିବି ପତଳା ବେଲିକି ଯୋଉ କଣ୍ଟା ପୁଣି ଯୋଉଥିରେ ମ୍ୟାଗି ହେରିକା ଖାଆନ୍ତି ସେଇଥିରେ ଟିକେ କଣା କଣା କରିଦେବେ। କଣା କଣା କରିଦେଇ ତେଲ ଭଲ କି ତାତି ଆସିଥିବ। ତାକୁ ସ୍ଲୋ କରିଦେଇକି ଏଇଗୁରା ଛାଣିଦେବେ ଦେଖିବ ପୁରା କ୍ରିସ୍ପି ହେଇଯିବ। ଯେମତି ବାହାରେ ପାମ୍ପଡ ଗୁଡା ବି ମାନେ ମିଳୁଛି ସେଇ ଟାଇପ୍ ରେ ତମେ ନା ମ ଚାଟ ରେ ପକେଇି ବି ଖାଇପାରିବେ ନହେଲେ ଯୋଉ ପାମ୍ପଡି ଚାଟ ଯୋଉ କହୁଛନ୍ତି ତାକୁ ବି କରିକି ତମେ ଖାଇପାରିବ ତାକୁ ରଖି ବିି ପାରିବ କିଛି ବି ଖରାପ ହବନି। ତାକୁ ଟିକେ ଲାଲ ଲାଲ କି ଟିକେ ମେରୁନ୍ ଟାଇପ୍ ର ହେଇଗଲା ପରେ ତାକୁ କାଢିଦବ। ତ ସେଇଟା କରିଦବ ମୁଁ ସେଉ ତ ନା ମୋ ଝିଅକୁ ପସନ୍ଦ ବୋଲି ସେଉ କିଣା ହେଇକି ଆସ ସେ ଘରକୁ ଆଉ ବାଦାମ ଟିକେ ଭାଜିକି ରଖିଥିବ ଆଉ ଧନଆ ପତ୍ର କାଟିିକି ଟିକେ ରଖିଥିବ ଆଉ ମୋ ହଜବେଣ୍ଡ କୁ ଟିକେ କାକୁଡି ଆଉ ଗାଜର ଟିକେ ଟି ସ୍ଲାଇଟିସ୍‌ ସ୍କାଇସ କରିକି ପକେଇଲେ ତାଙ୍କୁ ଭଲ ଲାଗେ ତ ମୁଁ ତାକୁ ଟିକେ କାଟିକି ରଖିଦେଇ ଥେ ନଡିଆ ପୁର ଟିକେ ରଖିଥାଏ ତ ଯେତେବେଳେ ହଁ ନଡିଆ ପୁର ବି ପ ପକାନ୍ତିନି ବଡ ବଡ ଖଣ୍ଡ ବି ପକାନ୍ତି ହଁ ଯେତେଳେ ଡେକରେଟ କରନ୍ତି ନଡ଼ିଆ କୁର ବି ପକେଇକି ଦିଅନ୍ତିନି ଦେଖି
ନା ହଉଚି ସେ ନାହି ଖାଲି ପାମ୍ପଡି ପିଆଜ ସୋଲା ସେଓ।
ଆଛା ଆଛା ହଁ ନଡିଆ ଟିକେ ବାଦାମ ଟିକେ ତାଙ୍କୁ ଟିକେ ଡେ କରିକ୍ କରିକି ଦେଲେ ଆଉ ଗୋଟେ କୋଉଟି ଖଟା ପାଣି ଗୋଟେ ମୁଁ କରେ। ସେଇଟା କଣ କି ଯେଉ ତେନ୍ତୁଳି ପାଣି। ଚକଟିକି ସେ ପାଣି ଟାକୁ ଫୁଟେଇବେ ସେଥିରେ ଟିକେ ଲୁଣ ଟି କେ ଲଙ୍କା ଗୁଣ୍ଡ ଟିକେ ହଳଦୀ ପକେଇଦବେ ଆଉ ଟିକେ ଚିନି ପକେଇଦବେ ସେଟା ଟିକେ ଖଟା ମିଠା ଲାଗେ ନା। ତ ଭଲ ଲାଗେ। ତାକୁ ଚିନି ପକେଇକି ତାକୁ ହଲି ଫୁଟେଇ ଦେେବେ ତାପରେ କର୍ଣ୍ଣ ଫ୍ଲୋର ଗୋଳିକି ରଖିଥିବେ ହେଲା ଯୋଉ ବହଳିଆ ହବା ପାଇଁକା ଯୋଉ ଚଟଣି ଟା ଗୋଳେଇକି ରଖିଥିବେ ସେଇଥିରେ ଟିକେ ଢାଲି ଦେବେ ସେ ଯୋଉ ଚଟନି ଯୋଉଟା ଫୁଟୁଥିବ ତ ଦେଖିବେ ସେ ପଟ୍ ପତଲା ଟା ଟିକେ ମୋଟା ହେଇ ଆସିବ ସେଟାକୁ ବନ୍ଦ କରିଦେବେ। ତ ଆଗ ପ୍ଲେଟରେ ତମେ ଚାଟ୍ ମାନେ ମଟର ଯୋଉ କରିଥିବ ତରକାରୀ ସେଇଟା ପକେଇଦବ ଉପରେ ଟିକେ ଚାଟ୍ ମସଲା ପକେଇଦବ ପିଆଜ ଟିକେ କଞ୍ଚା ଲଙ୍କା ଯଦି କାଟିିକି ଖାଉଥିବ ତ ଭଲ ଲାଗିବ। ତାକୁ ପକେଇ ଦବା ଧନିଆ ପତ୍ର, ପାମ୍ପୁଡି ଆଉ ସେଉ ଆଉ ବାଦାମ ଟିକେ। ଆଉ କାକୁଡି, ଗାଜର ଯଦି ପସନ୍ଦ ତ ପକେଇବ ନହେଲେ ନାହିଁ। ଆଉ ନଡିଆ ଆମର ଏମତି ଖଣ୍ଡ ଖଣ୍ଡ ବି ପକେଇଲେ ଭଲ ଲାଗେ ତାଙ୍କୁ ଆଉ କୋରିକି ପକେଇଲେ ବି ଭଲ ଲାଗେ। ସେ ନଡିଆ ନଥିଲେ ବି କହିବେ ଟିକେ ନଡିଆ ହେଇଥିଲେ ଆଉ ଟିକେ ଭଲ ହେଇଥାନ୍ତା ଆଉ ତାଙ୍କୁ ଟିକେ ନଡିଆ ପସନ୍ଦ ତ?
ସ-ସସ୍ ପକାନ୍ତି କି ନାଇଁ ଲଙ୍କା ସସ୍ ସେ ଯୋଉ ଟମାଟୋ ସସ୍ ପକାନ୍ତିନି?
ତ ମୁଁ ଆଉ ପକୋ ପକାଏନି ମୁଁ ତ ଏମିତି ରେ ଟମାଟ ହେରିକା ଦେଇଥାଏ ନା ଆଉ ଯୋଉ ଖଟା ପାଣିଟା କରିଥିନ ସେଟା ତ ଖଟା ଖଟା ଲାଗୁଥାଏ। ତ ମୁଁ ଆଉ ସସ୍ ହେରୀକା ମୁଁ ପକାଇନି ଯେବେ ଏମିତି ଦହି ଗୁପଚୁପ୍ ଯଦି କହିଲେ? ତାହେଲେ ମୁଁ ଟିକେ ସସ୍ ପକଏ ନହେଲେ ନାହିଁ ଦହି ଗୁପଚୁପ୍ ମୁଁ ଏତେ ପ୍ରାୟ କରେନି। କାରଣ ଚାଟ ହିଁ ବଢିଆ ସବୁଠୁ ସୁବିଧା ଏମିତି କରିଦେଲ ନହେଲେ ପାମ୍ପୁଡି ଉପରେ ରଖ ତା ଉପରେ ପୁଣି ଆଳୁ ଇଏ କ ରଖ। ସେଥି ପାଇଁ ମୁଁ ଆଉ ପାମ୍ପଡିି ଏତେ ସେମାନେ ଭଲ ପାଆନ୍ତିିନି ଚାଟ କରିଦେଲେ ହେଇଗଲା ମୋର ଆମର ସନ୍ଧ୍ୟାବେଳେ ସ୍ନାକ୍ସ ବି ହେଇଗଲା ରାତିରେ ରୁଟି ଆଉ ମଟର ତରକାରୀ ବି ଖାଇଦେଲେ କହିଲେ ଚଳେ।
ହଁ ହଁ ହଁ ଗୋଟେ ଇରେ ଆଉ।
ହଁ ଆଉ ସନ୍ଧ୍ୟା ବେଳୁ କରୁ କରୁ କ ତ ଟାଇମ ଲାଗିଯାଏ ନା ଚାଟଟା ଆଟା ହେଇଯିବ। ପୁଣି ସେ ଝାଳ ନାଳ ହେଇକି ପୁଣି ଆଉଥରେ ରାତି ପାଇଁକା ଅଲଗା କିଛି କଲାବେଳକୁ ବି ପୁଣି ଟାଇମ୍ ତ ସେଇଥିପାଇଁ ସେଇଆ ଯାହା ବଳିଥାଏ ସିଏ ବି କହନ୍ତି କି ହଁ ଆଉ କିଛି କରନି ମୁଁ ୟାକୁ ରୁ ଟିରେ ଲଗେଇ ଖାଇଦେବ ନହଲେ କିହିବେ ନହଲେ ଚାଟ ଦେଇଦିଅ ଆଉଥରେ ମୁଁ ଖାଇଦେବି।
ସେଟା ଭଲ ମୁଁ କଣ କରୁଛନ୍ତି ମସଲା ଯୋଉ କରାହଉନି ମେଞ୍ଚା ଟା ପୁରା ଏକାଠି କଷି ଦେଇକି ରଖିଦଉଛି ଡବାଟା ରେ ଡବେ ଯେମିତି ୟୁଟ୍ୟୁବରେ ଦେଖୁନାହାନ୍ତି ଆଇସ୍ କ୍ୟୁବ କରିଦେଇକି ନା?
ଆଛା ଆଛା ମାନେ ଏମିତିରେ ମାନେ ମସଲା କଷି ଦେଇେଇକି ଆଇସ୍-ଆଇସ୍ ଭିତରେ ରଖି ଦଉଛନ୍ତି?
ଆଇସ୍ ଭିତରେ ରଖି ଦଉଛି ସେ ଯୋଉ ଆଇସ୍ କ୍ୟୁବ୍ ହେଇଗଲା ତାକୁ କାଢିକି ପଲଥିନ୍ ଟା ପେପର୍ ବ୍ୟାଗରେ ଡବା ଭିତରେ କି ଟିଫିନ ଭିତରେ ତାକୁ ନରମାଲ ନର୍ମାଲ ଫ୍ରିଜ୍ ଟେମ୍ପରେଚରରେ ରଖିଲେ ବି ଚଳିବ ସେଟା କିଛି ଖରାପ ହବନି।
ଆଛା ପାଣି-ପାଣି ବାହାରି ଯାଉନି ଯେମିତି ଇଏ କରୁଛନ୍ତି ଯୋଉ ବରଫ
ନା ନା ମୁଁ ସେ ତ ବର ନା ପାଣି ବାହାରୁନି କଷି ଦେଇଛି ନା କଷି ଫ୍ରି- ଜି-ଜି ସେ ବରଫ ହେଇଗଲା କାଇଁ ହେଇନି ଫାଷ୍ଟ୍ ଟାଇମ ତ ମୁଁ ଟ୍ରାଏ କ ପନ୍ଦର ଦିନ ଗଲା କିନ୍ତୁ ବୋଉ ମତେ ପୁରା ଆରମ ବେଳେ ବେଳେ ଆଳୁ ସିଯେଇକିନ ମେଞ୍ଚା ଟେ ପୁରା ରଖିଦେଇକି କେଜିଏ ଆଳୁ ସୀଜେଇ ଦେଇଥିବି ଫ୍ରିଜ୍ ଭିତରେ ପଡିଥିବ ଆଉ ଡବା ଭିତରେ କଣ ପରେ ନା ଏଇ ଯୋଉ ପୁଦିନା ପତ୍ର, ଧନିଆ ପତ୍ର, କଞ୍ଚା ଲଙ୍କା ଏଇ ଯୋଉ ଜିନିଷ ଅଁଳା ଯୋଉ ଜିନିଷ ଜଲଦି ଖରାପ ହେଇଯିବ କି କଣ। ଅଁ ତାକୁ ଡବା ଭିତରେ ପୁରେଇଦେବି ସେ ପୁରା ବହୁତ ଦିନ ରହିବ ଲମ୍ବା ଟାଇମ ରହିବ। ସେ ସବୁ ଏମତି କରିଦଉଚି ଏମତି କରିଦେଲେ ଗୋଟେ ଟାଇମ୍ ବଂ ସୁଜି ଆରାମସେ ନିଜ ପାଇଁ ଟାଇମ୍ ଟିକେ ଦେଇପାରିବ ନାଁ କଣ, କେତେ ରୋଷେଇ ଟା କରିବ? ମଟର କଣ ସୋୟାବିନ୍ ସବୁ ଆଗୁଆ କରି ସିଜେଇ ଦେଇକି ସେ ସବୁ ଡବା ଟିଫିନ୍ ଡବା ଯାହା ଅଛି ତି ସେ ଭିତରେ ପୁରେଇଦେଇକିନା ଗଲା ଆରାମ ସେ କଣ ମଲ୍ହା ତରକାରୀ ଟିକେ କରିବା ପାଇଁ ତେଲ ପକେଇଦେଲ ସେଇ ମସଲା ଆଣିକି ପକେଇଦେଲ ଆଳୁ ସିଝା ଅଛି। ମଟର ଅଛି।
ହଁ ହଁ ମୁଁ ଏଇଟା ମୁଁ ଫାଷ୍ଟ ଟାଇମ୍ ଶୁଣିଲି। ନହେଲେ ମୁଁ ଜାଣିଚି ମାନେ ମୁଁ ତ କେବେ ମସଲା ଏମିତି ରଖେନି। ତି ଜଣଙ୍କ ଘରୁକୁ ଯାଇଥିଲି ସେ କଁ କରନ୍ତି ପିଆ ରସୁଣ ଅଦାକୁ ବାଟି ଦେଇକି ସିଏ ର ଦେଇଥିବେ ଫ୍ରିଜ୍ ରେ ଟିକେ ହଳଦୀ ପକେଇକି ରଖିଦେଇଥିବେ କହିବେ ଇଏ କି ଛି ବି ହବାର ନାହିଁ ମୁଁ କଇଲି ସିଏ ରହିଲେ କେମତି ସ୍ମେଲ ଲାଗୁଥୁବ କଣ?
କିଛି ଲାଗିବ ନାଁ ଆମ ହୋଟେଲ୍ ରେ ଯୋଉ ଖାଉଛୁ ଜାଣିପାରୁଚନ୍ତି? ତାପରେ ଆମେ ଆମ ଭି ଆମେ ଓଡ଼ିଶା ଆମ ଇଣ୍ଡିଆ ଭିତରେ ବେଶୀ କଣ କୁହନ୍ତି କହିଲ? ନାଁ ଆମେ ଆଜି ରୋଷେଇ କରୁ କାଲି ଖାଉ ବାହାର ଦେଶରେ ସେ ସପ୍ତାହେକର ରୋଷେଇ କରି ଫିଜର କରି ରଖି ଦୋଉଛନ୍ତି। ସେମାନେ ଆରସେପସ୍ ସେ ଅବଶ୍ୟ ପିଜା ବର୍ଗର ଖାଉଛନ୍ତି ଅନହେଲଦି ଖାଉଛନ୍ତି କିନ୍ତୁ ଆମେ ହେଲ୍ଦି ଜିନିଷ ଖାଉଛନ୍ତି କି ଛି ତ ଖରାପ ନାହିଁ ନାଁ ମସଲାଟା ବନେଇକି କଷିକି ସେ ଫ୍ରିଜରେ ତ ଫୁଣି ଆମେ ଟମାଟୋ ଅଁ ଜିନିଷ ବି ତ ରହୁଚି ନା ଶୀତ ଯେନେ କେମିତି ସେଇ ଭିତରେ ରହୁଚି ସେଟାରୁ ଖରା ଦିନେ ଆସୁଚି। ଆମେ ସେ ଜିନିଷ ଖାଉଚନ୍ତି କି ନାଇଁ?
ହଁ ସତ କଥା।
ଖାଉଚନ୍ତି ଫ୍ରିଜର୍ ରେ ରଖିକି ସେ ମଟର୍ ଦଉଚନ୍ତି ତାକୁ ଖାଇଲେ। ଆଉ ମକା ବି ଖାଇଲେ ତ ମସଲାଟା ଯଦି ମେନ୍ ହଉ
ପିଜିମ୍ ଟାଇମ୍ ରେ ଦେଖିବ ବାହାରେ ଏମତିରେ ମଟର ସେ ମାନେ ଅକ୍ସିଜନରେ ଦେଖିବ ବୋହୁତ ରେଟ୍ ମିଳେ ଯୋଉ ପ୍ୟାକେଟ୍ କରି ବିକୁଚନ୍ତି। କିନ୍ତୁ ସିଜନ୍ ଟାଇମ୍ ରେ ଯୋଉ କିଲୋ ହିସାବରେ ଚାଳିଶ ଟଙ୍କା ହେଇଥିବ। ତାକୁ ଆଣିକି ଛଡ଼େଇକି ଯଦି ତମେ ଡବାରେ ପୁରେଇକି ଫ୍ରିଜର୍ ଭିତରେ ରଖିଦେଲ ସେ ବର୍ଷ ବର୍ଷ ପଳଉଛି।
ସେ ବର୍ଷରୁ ସେଇଟା ବା ସେଇଟା ସୁବିଧା ନାଁ ଆମେ ଆମୁକୁ ଟିକେ ନି ଘରର ମହିଳାକୁ ଟାଇମ୍ ମିଳିଲା କିଏ ଯଦି ବାହାରେ କାମ କରିପାରିବ କି ରିଜ ପାଇଁ ବି ଟାଇମ୍ ବାହାର କରି କରିବକିନ୍ତୁ ଆମ ସମାଜ ଟିକେ ନହିଁ କି ନାଁ ନାଁ ଆମର ସେଇ ଦିନେ ସେଇଦିନ ହବ ରୋଷେଇ ନାଁ ଆଉ ମୁଁ ଅଟା ବି ଅଟା ବି ବଡ଼ ପୁରା ଡବାଟେ ରଖିଚି ଅଟା ପୁରା ଚାରି ପାଞ୍ଚ ଦିନର ଦଳିକି ଚକଟିକି ପୁରା ତାକୁ ଜରି ଭିତରେ ପୁରା ପ୍ୟାକ୍ କରିଦଉଚି ମାନେ ଏମ୍ ଯାହା ହେଲେ ଜରି ଆସୁନି ଇଏ ବାଲା ଜରି ତାକୁ ରିଆପ୍ କରିଦେଇକି ନା ତାକୁ ଡବା ବୋଧେ ତ ସେ ପୁରା ଆରାମସେ ଗୁଲ୍ ଗୋଳା ଏମତି କରିକି ଦେଉଚ ପାଞ୍ଚ ଦିନ ପାଇଁ ପାଞ୍ଚଟା ଗୋଳା ମୋର ହେଇ
ନାଇଁ ମୁଁ ଶୁଣିଥିଲି ଅଟା ଗୁଳା ରଖିଲେ ଫ୍ରିଜରେ ଭଲ ନୁହେଁ ଆଣମ୍
ଯୋଉ ଇଏ କରନ୍ତି ତିନିଟା ଆଙ୍ଗୁଳି ଦିଏ ଦେଇଦବ ମାନେ ବ୍ରହ୍ମା ବିଷ୍ଣୁ ମହେଶ୍ଵର ହେଇଗଲେ ନା ତ ତାକୁ କେହି ଖାନ୍ତିିନି ଭୂତ ପ୍ରେତ ଖାଆନ୍ତି ବୁଲୁ କୁହନ୍ତି କାରଣ ଯୋଉ ଆମେ ଭା ବାଢ଼ନ୍ତି ତାଙ୍କୁ ଇଏ ଟାଇମ୍ ରେ। ତ ତମେ ଯଦି ସେଇ ଗୁଳାରେ ତିନ୍ ଟା ଆଙ୍ଗୁଳି ଦେଇଦେବ ତ ବ୍ରହ୍ମା ବିଷ୍ଣୁ ମହେଶ୍ୱର ସେ ଠାକୁର ରହିଗଲେ ମୁଁ ବି ସେଇ ଜିନିଷ ଶୁଣିକି କଲି। ମତେ ଅତା ଅଟା ଚଟଟା ଭାରି ବିରକ୍ତ ଲାଗେ କାଇଁ ମୋ ମୁଣ୍ଡୁକୁ ଏତେ ଟେନସନ ଆଗେ ମୁଁ ବେ ମୋର ପୋଦେ ହାଟ୍ ବାହାରି ପଡ଼ିବ ଅଟା ଚକଟା ନାଁ ଧଇଲେ ମୋ ମୁଣ୍ଡ ଖରାପ। ମତେ ବରଂ ଯେତବେଳେ ଟାଇମ୍ ସବୁ ମେଞ୍ଚାଟେ ଚକଟିକି ରଖିଦେବି ତାପରେ ମୋର ସ୍ପଣ୍ଡି ଲାଇଟ ଟିକେ ବାହାରିଛି। ହଁ ସେଇଟା ମଝିରେ ମଝିରେ ଗୁଳାଟେ ବାହାର କଲେ ସରିଲା ଟେନସନ ଫ୍ରି।
ମତେ ଅ ଅନମାରିଡ୍ ଟାଇମ ରେ ମତେ ଅଟା ଚକଟା ଭାରି ଅସନା ଲାଗେ କାହିଁକ କହିଲ ଯୋଉ ଆଙ୍ଗୁଠିରେ ଲାଗିଯାଏନି। ତାପରେ ବାହାଘର ପରେ ମତେ ଅଟା ଚକଡଛି ମାନେ ଡେଲି ଆମର ରୁଟି ଭାବ ତାପରେ ମତେ କେବେ ଲାଗୁଥିବ ମାନେ ମତେ ଭାରି ଅସନା ଲାଗେ ଆଉ କଣ ଗୋଟେ ଏ ହାତରେ ଲାଗିଯାଉଛି ଗୋଟେ ମତେ ଅସନା ଲାଗୁଛି। ଦେଖିଲା ବେଳକୁ ଶାଶୁଘରେ ଏମିତି କଲି ଯେ ଡେଲି ରାତିରେ ଆମର ରୁଟିନ୍ ନହେଲେ ହଉନି।
ହଁ।
ହଉ ଠିକ୍ ଅଛି ଆମେ ପରେ କଥା ହେବା ଆଉ।